ହାଲୋ।
ହଁ ହାଲୋ କଉ
ହାଲୋ।
ହଁ ହଁ କୁହ ଶୁଭିଲା।
ହଁ ହଁ ହଁ ଶୁଭିଲା ଶୁଭିଲା।
ହଁ କୁହ ମୁଁ ଏଠି ବସିଚି ଚି ଆଉ ଗାଧେଇକି ଆସିଚି ଆଉ।
ଓହୋ ହୋ ଖାଇଲେ କଣ?
ଭେଜ ବିରିୟାନୀ ଥିଲା ଆଉ ତମେ କଣ କରୁଚ?
ହାଲୋ।
ହାଲୋ।
ତମେ କଣ କରୁଚ?
ହେ ମୁଁ ବସିଚି ଆଉ ଖାଇକି ଆସି ବସିଲି ଆଉ।
ଆଉ ମୁଁ ବି ସେ ବିରିୟାନୀ ହିଁ ଖାଇଥିଲି।
ଆଉ ମତେ ଗୋଟେ କଥା କୁହ କି ଏ ଯୋଉ ଏଇ ଯୋଉ ଚାଷ ଜମି ସବୁ ହଉ ଚି ଚାଷ ଫାଶ ଯୋଉ ହଉଚି। ତାର ଯୋଉ ମରୁଡି ଫରୁଡି ହଉଚି ବନ୍ୟା ବାତ୍ୟା ଆଉଚି। ସେ ସବୁରେ ତମର ମତ କଣ ଅଛି କି ମାନେ କୋଉ ଭଳିଆ କଣ କଲେ ବ ଯିବ କି ଯୋ ଯୋ କୃଷକ ମାନଙ୍କୁ ଯୋଉ ଦିଆ ହଉଚି ଲୋନ ଫୋନ। ସେ ସବୁ ଯଉ ସେ ସବୁରେ କଣ ତମର ମତ କଣ ଅଛି?
ଆରେ କୃଷି ଜମିକୁୁ ଠିକ ସେ ମାନେ ୟୁଜ କଲେ ହବ ନା ଆଉ ବର୍ଷା ମାନେ କେତେବେଳେ ହଉଚି ବର୍ଷା କେତେବେଳେ ହଉନି। ଚାଷୀ ମା ଚାଷୀ ମାନେ ମାନେ ସେଇ ଏରିଆରେ ମାନେ ମୋଟିଭେସ୍
ହଁ।
ହଁ ଯେ ଏତବେଳେ ଯଦି ବି କିଏ କରି କରିଥିବ ତାର କିଛି ନଷ୍ଟ ହେଇଯିବ ଯଦି ବେଳେ ବେଳେ ଅଚାନକ ବର୍ଷା ବର୍ଷା ହେଇଯାଉଚି। ଯେତେବେଳେ ତେଲ ମସଲା ଏନ୍ତିି ସବୁ ନଷ୍ଟ ହେଇଯାଉଚି ଆଉ ଯେତେବେଳେ ହବା କଥା ବର୍ଷା ଠିକ ସେ ହଉନି। ଆଉ ସରକାର ବି ମାନେ କିପରି ଦେଖୁନାହାନ୍ତି କି ସେ ଠିକ୍ ସେ।
ହଁ ତାପରେ ମେନ୍ କଥା ଯୋଉ ଏବେ ଯୋଉ ଏବେ ଯୋଉ ଲୋନ୍ ଦଉ ଚନ୍ତି ଆଗରୁ ଲୋନ ଥିଲା ଦି ପର୍ସେଣ୍ଟ ତାପରେ ଦି ହଜାର ଚବିଶିରେ ଚାରି ପର୍ସେଣ୍ଟ ତାପରେ ଏବେ ଛବିଶରେ ଚାରି ଛ ପ ଆ
ହଁ ସ ସରକାରଙ୍କୁ ଦେଖିବାକୁ ପଡ଼ିବ ଭଲସେ।
ହୁଁ ଆଉ ଯୋଉ ଚସ୍ ଚାଷ ଜମିକିି ଯୋଉ ପାଣି ଯାଉନି ତା ରେ ବି ସରକାରକୁ ଦେଖିବା ପାଇଁ ପଡିବ କି କଣ ହଉଚି କଣ ନାହିଁ। ହୁଁ ସେ ସବୁ ସେ ପାଣି ଟିକେ ସୁବିଧା କରିବା ଦରକାର ତାପରେ ଆଉ
ଓ ମିଛ। ଥାଉ ଥାଉ ବି ମାନେ ଜିନିଷ ମାନେ ଚାରା ଫାରା ଯାଇପାରୁନି ଠିକ ସେ। ଏମ୍ ସି ଏମତି ସବୁ ଆସିବ।
ଆଜ୍ଞା ତାପରେ ଅଛି ଆହୁରି କଣ କହିଲେ ଆମର ଉଁ ଏ କଣ? ଯୋଉ ଚାଷ ଯୋଉ କରୁଚନ୍ତି ଆର ବର୍ଷ ଦେଖୁନାହାନ୍ତି ଦି ହଜାର ପଚିଶ ନା ଚବିଶରେ ମାନେ ଚାଷ କଲେ ସବୁ କଲେ ସବୁ ପାଗ ଠିକ ରହିଲା ସବୁ ଠିକ ରହିଲା ଲାଷ୍ଟ ଅମଳ ଟାଇମ ରେ ବନ୍ୟା ହେଇଗଲା। ସେଥିରେ ବହୁତ
ହଁ ହଁ ସନ୍ତୁଷ କୋଉ କୋଉ ଜଗାରେ ମାନେ ଆ ମାନେ କ ସେ ଆଟମସ୍ପିୟର ଟା କେତେବେଳେ କଣ ଚେଞ୍ଜ ହୁଏ ସେଠିକି ଜାଣିନାହାନ୍ତି।
ଓଡ଼ିଶାରେ ସେ ସେତି ଜୁଲାଇ ବେଳକୁ ଆସେ ମୌସୁମୀ ଟା। ବଳେବେଳେ ଲେଟ୍ ବି ହେଇଯିବେ।
ମ ଆଜ୍ଞା।
କହିବ ପାଣିର କେତେବେଳେ କଣ ବିଜନେସ୍ କରିବ ସେଟା କେହି ଜାଣିନାହାନ୍ତି।
ଆଜ୍ଞା ତାପରେ ବି ଆମର ଯୋଉ ଯୋଉ ହଳ ବିଲ ସବୁ ହଉଛି। ସେଥିରେ ଯୋଉ ଧାନ ଚାଷ ଯୋଉ ବେକାରୀ ସଂଖ୍ୟା ସବ ଯୋଉ ବଢୁଛି ତା ଦେହରେ ମତାମତ। କଣ ଅଛି ଏଇ ଯୋଉ ଧାନ ଚାଷ ଯୋଉ କାମରୁ ସବୁ ବାହାର କରିଦଉଚନ୍ତି, ଯୋଉ ମେସିନ ଫେସିନ ସବୁ ଆଇଲା ତାଧେରେ କଣ ଅଛି ମାନେ କଣ ତମ ମତରେ କଣ ଅଛି?
ହଁ ମାନେ, ବେକାରୀ ମାନେ କଣ ହଁ ସେ ତଥାପି କହିଆକୁ କମ୍ ମୂଲିଆ ଲଗେଇକି ମାନେ କରିଦଉଥିଲେ। ଏବେ ମେସିନ୍ ଆସିଯାଉଛି ତ ମୂଲିଆଙ୍କୁ ଜଣାପଡ଼ୁନାହିଁ ହଁ ମାନେ ଦରକାର ପଡୁନାହିଁ। ବଟ୍ କାମଟା ଜଲଦି ହେଇଯାଉଛି, ସେଥିପାଇଁ ଲୋକମାନେ ପ୍ରି ଫର୍ କରୁଛନ୍ତି ମେସିନକୁ। ବଟ୍ ଆପଣ ଏଇଟାକୁ ଦେଖେଇ ଏଇଟାକୁ ଦେଖିଆକୁ ଗଲେ ମାନେ ସେ ଯୋଉମାନେ ପାଉନାହାଁନ୍ତି ନା, କହିଆକୁ ଗଲେ ସରକାର କିଛି କରିଆ କଥା। ଯଦି ସେମାନେ ନିଜେ ବୋ ନେ ଏଇ ମୂଲିଆମାନଙ୍କୁ କିଛି ଦବା କଥା ମାନେ ସରକାର ନିଜେ କିଛି ମାନେ ଯୋଜନା କରିବା କଥା। ଆଉ ଲୋକ
ଆଜ୍ଞା।
ତ କହିଅମ୍ ପଇସା ଏପଟେ ଦଉଥିଲେ, ଏପଟେ ଯଦି ଟିକେ ଅଧିକା ଦେଇକି କାମଟା ଜଲ୍ଦି କରେଇ ନେବେ ସେଇଟା, ଲୋକଙ୍କ ଆଗ ନା। ଟିକେ ସରକାର ଗୋଟେ ବାକୁ ପଡିବ, ଏମାନେ ଏ ଯୋଉମାନେ ମୂଲିଆମାନଙ୍କ ପାଇଁ ତାଙ୍କୁ ମାନେ କଲେ ଯାଇଁ ହବ ଆଉ।
ଆଜ୍ଞା। ତାପରେ ଆଉ ଗୋଟେ କଥା, କି ମୋ ହିସାବରେ ମାନେ ଯୋଉ ମୂଲିଆମାନେ ଯୋଉ ଜଇଂ କାମ କରୁଥିଲେ ଆଗୁରୁ ଏବେ ଯୋଉ ମେସିନ ପୂରେଇ ଦଉଚନ୍ତି, ମେସିନରେ ବି ଯୋଉ ଧାନ କଟା ହଉଛି କି ଯୋଉ ଦିନିଷ ବି କଟା ହଉ ସେଟା ଯୋଉ କୁଁ ନଡା ଗୁଡା, ସିଏ ବି ସବୁ ନଷ୍ଟ ହେଇଯାଉଛି। ଏବେ ଆଉ ଆରୁରୁ ଯୋଉ ଗାଈ ଫାଇ ସବୁ ଖାଉ ଥିଲେ, ବିଲରେ ଏବେ ସିଏ ପଡୁଛି, ତାକୁ ଜାଳି ଦଉଛନ୍ତି। ସେ ଆଉ ଗୋଟେ ପ୍ରକାରର ଖତ ହଉଚି, କିଛି ଉମ୍ ଉମ୍ ସନ୍ଦେହ ନାହିଁ ଆଧେରେ, ତାପରେ ଆଉ ଗୋଟେ କଥା ହେଲା, ମୂଲିଆ ଯୋଉ ଲଗଉଥିଲେ, ତାଧେରେ ତାଙ୍କ
ଆଉ ଗୋଟେ ଗୋଟେ ଲୋକ ମଧ୍ଯ ମାନେ ଗାଈ ରଖୁ ଗାଈ ରଖୁନାହାଁନ୍ତି, ସେମାନେ ଯାଇ ଯୋଉମାନେ ଦିଅନ୍ତି ସବୁ ଗୁରା କିନ୍ତୁ ଯୋଉମାନେ ଗାଈ ରଖନ୍ତି ନାହିଁ ସେମାନେ ଜଳେଇ ଦଉଛନ୍ତି। ବୋଲି ଯୋଉ ରଖୁ ନାହାଁନ୍ତି, ସେମାନେ ଜାଳି ଦିଅନ୍ତି। ନହେନେ ଯୋଉମାନେ ଗାଈ ରଖନ୍ତି, ସେମାନେ ଆଣିକି ଦିଅନ୍ତି ଖାଇବା ପାଇଁ।
ଆଜ୍ଞା। କିନ୍ତୁ ତାପରେ ବି ଗାଈ ନ ରଖିଲେ ବି ସେ କାମଟାକୁ ଯଦି ସେଇଟାକୁ ବି କି ଦେଲେ କି କଣ ଯଦି କରିଲେ, ତାହେଲେ ସେଟା ବି ତାଙ୍କର ଇନକମ ସୋର୍ସ ବାହାରି ପଇଲା। ବୁଝିଲେ କି?
ହଁ, ଏମାନେ ଟିକେ ପାଠସାଠ କମ ପଢ଼ିଥାନ୍ତି
ଅନେକ ପ୍ରକାରକୁ ଦେଖିବାକୁ ପଡିଥିବ। ଏସବୁ ଜିନିଷରେ ସରକାରଙ୍କୁ ହିଁ ଦେଖିବାକୁ ପଡିବ।
ହୁଁ। ଆଉ ରଜରେ ସବୁ କଣ କଲେ, କୋଉଠୁ କଣ ବୁଲିଲେ?
ହଁ ଏମତି ଗୋଟେ ଦିଟା ଜାଗାକୁ ଯାଇଥିଲି, ସାଙ୍ଗମାନଙ୍କ ସାଙ୍ଗରେ ଏପଟେ ଗୋରେଖନାଥ ଶାରଳା ଏମତି ଯାଇଛି।
ଆଉ କୁଆଡେ ଏତେ ମାମୁଁଘର ମାମୁଁଘରକୁ ଯାଇ ଏଇ ମେ ମାସରେ ଆଉ ତ କୁଆଡେ ବୁଲାବୁଲି କରିନେଇଁ ଆଉ। ଆପଣ?
ମୁଁ ସେଇ ଫାଷ୍ଟ ରଜରେ ଯାଇଥିଲି ଯୋଉ ଜାଣିଚନ୍ତି ନା, ପେଣ୍ଠ, ଭିତରକନିକା ଜାଗା ନାଁ ସବୁ ଜାଣିଚନ୍ତି? ହଁ ପେଣ୍ଠ ବି ତାରି ସାଇଡରେ ସେଇଠି। ହଁ ସେଇଠିକିନା ସାଇଡରେ ପେଣ୍ଠ ଅଛି, ଠିକ ଅଛି। ଭିତର ଫାଷ୍ଟ ପେଣ୍ଠ ପେଣ୍ଠ ଗୋଟେ ସମୁଦ୍ରକୂଳ, ସି ବିଚ୍।
ଓହୋ।
ପୁରୀରେ ଯେମିତି ସି ବିଚ୍ ହେଇଛି, ସିଏ ସେଇଭଳିଆ ସି ବିଚ୍ ଟା।
ଓହୋ।
ତାପରେ ସେ ହେଲା ପରେ, ସେଠି ହଁ କହୁଛି ଶୁଣ, ସେଠି କଲା ପରେ ମୁଁ ଗଲୁ ଯୁତିଆ ଭାର ଯାଏ ରଜ ଭାର ଯାଏ ଜାଣିଛନ୍ତି ନା ରଜ ଭାର ନେଇ କି ଯାଇଥିଲୁ ତାପରେ ସେଠି ଦେଇ ଘରେ ଦେଇକି ଠିକ ଅଛି ହୁଁ ଦେଇ କି ତାପରେ ଆମେ ଆଇଲୁ ପ ଫାଷ୍ଟ ପେଣ୍ଠ ଗଲୁ ପେଣ୍ଠ ଗଲୁ ଦେଖିଲୁ ମାନେ ଆଗରୁ ଆମେ ଯୋଉ ଯାଇଥିଲୁ ସେଟାରେ ମାନେ ବହୁତ ପଛରେ ସମୁଦ୍ର ଥିଲା ଏବେ କଣ ହଉଛି ନା ଲହଡି ମାରି ମାରି ସବୁ ମାନେ ଖାଇଗଲାଣି ମାଟି ସବୁ ଖାଇଗଲାଣି ସବୁ ରୋଡ ସାଇଡ ଟୋଟାଲ ସମୁଦ୍ର ପାଲେଆଇଲାଣି ବୁଝିଲେ
ଅ ହ।
ତାପରେ ସେଠି ଫଟୋ ବି ଉଠେଇଲୁ ମଜା କଲୁ। ତାପରେ କଙ୍କଡା ସମୁଦ୍ର କୂଳରେ ଯୋଉ ନାଲି କଙ୍କଡା ସେଇଟାକୁ ବି ଧରିଥିଲୁ। ତା ଛାଡିଦେଲୁ ତାକୁ ଠିକ ଅଛି ଧରିଥିଲୁ ତାପରେ
ଣ ମାନେ କଣ କଣ ମାନେ ସିଏ ଏକ ନନ୍ଦନକାନନ ଭଳିଆ ନା କଣ?
ଏଇଟା ପେଣ୍ଠ ଏଇଟା ପେଣ୍ଠ ଭିତରକନିକା ଖାଲି ଭିତରକନିଆ କହିବି କହିବି ବ୍ୟସ୍ତ ହନି ଏ ପେଣ୍ଠରେ ଏତିକି ଖାଲି ମଜାମସ୍ତି କଲୁ ଫ ଫଟୋ ଉଠେଇଲୁ ତାପରେ ପଳେଇଲୁ ଭିତର କନିକା ହେଲା କିି ଭିତର କନିକା ଯାଇ ପହଞ୍ଚିଲା ବେଳୁ ବାରଟା, ବାରଟାରେ ତ ଏଣ୍ଟ୍ରି ଅଛି, ବାରଟାରେ ଆମେ ପଶିଲୁ, ଠିକ୍ ଅଛି। ପଶିଲା ପରେ ଗଲୁ ଏଠିକି ଆମ ବୋଟିଂ ପାଇଁ। ବୋଟିଂ ରେ ହିଁ ଭିତରକନିକା ଦେଖିବ ଯା। ବୋଟିଂ କରିବେ ଦେଖିବ ତାପରେ ଆମର ଇଏରେ ଆମ ବୋଟିଂ ରେ ଦେଖିବ କୁମ୍ଭୀର ଫୁମ୍ଭୀର ଏଇ ସବୁ ଅଛନ୍ତି ସବୁ ପଶୁ ପକ୍ଷୀ ଏ ସବୁ ଅଛନ୍ତି ମାନେ ନନ୍ଦନକାନନ ଟାଇପ ର ନୁହଁ କିନ୍ତୁ ସେଇଭଳିଆ ମାନେ ପ୍ରାକୃତିକ ଇଏ ଆଉ ପ୍ରାକୁତି ଜଙ୍ଗଲ ଝାଉଁ ବଣ ଏଇ ସବୁ ରହେ ଠିକ୍ ଅଛି।
ହ ହଁ।
ତାପରେ ସେଠିକି ଗଲୁ ବୋଟିଂ ଟା ଆମ ଘରୁି ପଚାଶ କିଲୋମିଟର ହଁ ବୋଟିଂରେ ଯାଇଥିଲୁ। ବୋଟିଂରେ ମଜା କରିକି ତାପରେ ଘରକୁ ଫେରିଲା ବେଳକୁ ନଅଟା ବାଜିଗଲା ରାତି ନଅଟା। ବୁଝିଲେ କି? ତାପରେ ଆମ ଘର କତିରୁ ସେ ପଚାଶ କିଲୋମିଟର ଭିତରକନିକା, ବହୁତ ଭିତରକୁ ରହୁଛି ନା ସେଥିପାଇଁ,
ହଁ ହଁ।
ଆଉ ଆପଣ କୁଆଡେ କୁଆଡେ ବୁଲିବା ପାଇଁ ଯାଇଛନ୍ତି?
ହଉ ଏପଟେ ଏପଟେ ଏଇ ଗୋରଖନାଥ ଆଉ ସାରଳା ମନ୍ଦିର ଏମିତି ଆଉ,
ହୁଁ।
ତୀ ତି ଆ ମାମୁଁ ଘରକୁ ଯାଇଥିଲି,
ଆଜ୍ଞା।
ମା ମେ ମାସରେ ତାପରେ ତ ଘରେ ଥିଲି ଆଉ, ଗାଁରେ ସବୁ ସାଙ୍ଗ ଫାଙ୍ଗ ଥିଲେ, ବୁଲାବୁଲି ମିଶାମିଶି କରିୁଥିଲୁ ଆଉ କ୍ରିକେଟ ଖେଳୁ ତାପରେ ଖରା ବେଳୁ ଚାରିଟା ବେଳେ କ୍ରିକେଟ ଖେଳ ଦଷ୍ଟ ଳେ ଏମିତି ବସିକି ପା ଗପି କରୁ ଏମିତି ଆଉ ଫି ଭିଷ୍ଟ୍ ବି ଆଉ, କିିଷ୍ଟ ଫିସ୍ କରିଥିଲେ ଆପଣ ସେ ରଙ୍ଗରେ ସାଙ୍ଗ ମାନଙ୍କ ସାଙ୍ଗରେ?
ହଁ ସାଢେ ମୁଁ ବି ସେଇ ଚାରିଟା ବେଳିଆ ଖେଳିବାକୁ ପଳାଏ। ଖେଳିବାକୁ ଯାଇକି ସେଡେ ଆସିଲା ବେଳକୁ ସନ୍ଧ୍ୟା ହେଇଯାଏ, ହଁ ଆମେ ସେଇଭଳିଆ କରିଥିଲୁ ସବୁ ଫିଷ୍ଟ ଫିଷ୍ଟ ଇଏରେ। ସବୁ ସାଙ୍ଗମାନେ ମିଶିଥିଲୁ। ହେଲା କି। ସେଇ ସବୁ କରିକି ଆଇଲା ବେଳକୁ ମଜା ବହୁତ ହେଇଥିଲା ଯୋଉ ସମର କ୍ଵାର୍ଟର ରେ। ସମର ଭ୍ୟାକେସନ ଯୋଉ ଥିଲା ସେଇଟା ମଜା ବହୁତ ଆସିଥିଲା। ଠିକ ଅଛି ସେଇଥିରେ ଉଁ ମଜା ସବୁ ହେଇଥିଲା ଆଉ। ହଉ। ଆପଣଙ୍କ ସହିତ କଥା ହେଇ ବହୁତ ଖୁସି ଲାଗିଲା ଆପଣ କହିଲେ ସବୁ ଏଇଠି ଯାଇପାରିବ
ହଁ।
ହଉ ହଉ ରଖୁଛି।
ହଁ।